ହଁ ହ୍ୟାଲୋ।
ହାଲୋ ନମିତା
ହଁ ହ୍ୟାଲୋ।
ମୋ କଥା ଶୁଭୁଛି।
ହଁ ଶୁଭୁଛି ହେଲେ ତୁମେ ଯୋଉ ହେଲୋ।
ହଁ କୁହ?
ହ୍ୟାଲୋ ତୁମେ ଯେଉଁ ସ୍କ୍ରିନସଟ୍ ଦେଲ ସେଥିରୁ ପଢ଼ିବା ପାଇଁ ଫୋନ ଟା ତ ସାମ୍ନାରେ ରଖିବାକୁ ପଡିବ ନା ସେମିତି ତ ଶୁଣାଯିବନି।
ନାଇଁ ସେମିତି କଥା ହେଇହବ ମୁଁ ମୁଁ କହିବି ତମେ ଶୁଣିବ ଠିକ୍ ଅଛି। ମୁଁ ଫାଷ୍ଟ ଯୋଉ ରହିଲା ଆ ଦିଟା ଅଛି ନା ତ ଫାଷ୍ଟ ଟା ମୁଁ କହିବି ତମେ ଶୁଣିବ ତାପରେ ନେକ୍ସଟ୍ ଅ ତମେ କହିବ ମୁଁ ଶୁଣିବି ସେତେବେଳେ କଅ ଯେତେବେଳେ କହିବ ସେତେବେଳେ କଣ କହ ନା ସ୍କ୍ରିିନ ଟାକୁ ଦେଖିକି ତମେ କହିବ ତାକୁ ବ୍ୟାକ୍ କରିଦେବ। କଲ୍ ଟା ରହିବ କଲ୍ ଟା କଟେଇବନି ଠିକ୍ ଅଛି।
ହଉ ଠିକ୍ ଅଛି ଏବେ କୁହ?
ହଉ ଠିକ୍ ଅଛି ଏବେ ଆମେ ଅ ବର୍ଷା ଦିନ ବି ଯ ବର୍ଷା ଦିନ କେମିତି କଣ କଟୁଛି ବର୍ଷା ଦିନରେ କଣ ଆମର ଉପକାର ହଉଛି କଣ କ୍ଷତି ହଉଛି କଣ ଲାଭ ହଉଛି ଆଉ କଣ ବର୍ଷା ଦିନରେ କଣ ପର୍ବପର୍ବାଣୀ ପଢୁଛି ଆମେ ତା ବିଷୟରେ କଥା ହବା ଠିକ୍ ଅଛି।
ହୁଁ ଏବେ କୁହ ତୁମେ।
ମୁଁ ଏବେ କହୁଛି ତୁମେ ଶୁଣ। ନମସ୍କାର।
ହାଲୋ।
ନମସ୍କାର ନମିତା କେମିତି ଅଛ?
ଭଲ ଅଛି ତମେ କେମିତି ଅଛ?
ହଁ ମୁ ମୁଁ ବି ଭଲ ଅଛି ତୁମେ କେମିତି ଅଛ?
ମୁଁ ବି ଭଲ ଅଛି।
ହାଲୋ।
ହ୍ୟାଲୋ।
ହଁ ଟପିକ ଟା ପଢି କି ମାନେ କୁହ?
କି ଏମିତି ଅସୁବିଧା ହେଉଛି କାରଣ ଫୋନ୍ଟା ତଳେ ରଖିଲା ବେଳକୁ ମୋତେ ସାଉଣ୍ଡ ଶୁଣାାଯାଉନି? ତ ସେଥିପାଇଁ ଯାହାବି ସେମିତି ବର୍ଷା ଋତୁ ବିଷୟରେ ତୁମେ ଜାଣିଛ ସେମିତି କୁହ ମୁଁ ବି ସେମିତି କହିବି ବୁଝିଲ ତମେ ଏବେ କୁହ ବର୍ଷା ଋତୁ ବିଷୟରେ କଣ ଜାଣିଛ ବର୍ଷା ଋତୁ କେମିତି ମାନେ ଭଲ ଲାଗେ ନା ନାଇଁ କଣ ପାଇଁ ଭଲ ଲାଗେ
ହୁଁ ବର୍ଷା ଋତୁରେ ମୁଁ ତଟା ଉପକାରତା କହୁଛି ହେଲା ବର୍ଷା ଋତୁ ଆର ଅ ଏଥିରେ ଅ କଣ କରିବେ ନା ଚାଷ ପାଇଁ ଆବଶ୍ୟକ ଆବଶ୍ୟକ ଜଳ ଯୋଗାଏ ନଦୀ ପୋଖରୀ ଓ ଜଳାଶୟ ପାଣିରେ ପୂର୍ଣ୍ଣ ହୁଏ ଗଛ ଗଛ ଅ ଗଛ ଲତା ସବୁ ସବୁଜ ଏବଂ ସତେଜ ହୋଇଯାଏ? ପରିବେଶ ଶୀତଳ ଓ ମନୋରମ ହୁଏ ଅ ଭୂଗର୍ଭ ଜଳସ୍ତର ବୃଦ୍ଧି ପାଏ ଅ ତାପରେ ଆମର ଅପକାର ହଉଛି ଅତ୍ୟଧିକ ବର୍ଷ ବର୍ଷା ହେଲେ ବନ୍ୟା ହୁଏ ରାସ୍ତାଘାଟ ଖରାପ ହୁଏ ଯାତାୟାତରେ ଅସୁବିଧା ହୁଏ ଅ ମଶା ପଢଡ଼ି ମଶା ବଢ଼ି ମ୍ୟାଲେରିଆ ଏବଂ ଡେଙ୍ଗୁ ପରି ରୋଗ ବ୍ୟାପିଥାଏ ଯାହା ଦ୍ଵାରା କି ଲୋକମାନେ ବହୁତ ରୋଗାଗ୍ରସ୍ତ ହେଇଥାନ୍ତି ଘ ଘର ବାଡି ଓ ଫସଲର କ୍ଷତି ମଧ୍ୟ ହୁଏ। ଅ ଜନଜୀବନ ବହୁ ବହତ ହୁଅନ୍ତି। ଏବଂ ବର୍ଷା ଋତୁର ଅନେକ ଅନେକ। ହଁ ଅନେକ ଉପକାର ଥିଲେ ମଧ୍ୟ ଅତ୍ୟଧିକ ବର୍ଷା ଅପକାର ସୃଷ୍ଟି କରିପାରେ ତେଣୁ ବର୍ଷା ଜଳର ସଠିକ ବ୍ୟବହାର କରିବା ଉଚିତ ଠିକ ଅଛି।
ଆଜ୍ଞା।
ତମେ ଏବେ କୁହ ତମକୁ ବର୍ଷା ଦିନ ଟା ଭଲ ଲାଗେ ନା ଖରାପ ଲାଗେ।
ନାଇଁ ମୋତେ ବି ବର୍ଷା ଋତୁ ଭଲ ଲାଗେ। କାହିଁକି ନା ହଁ ବର୍ଷା ଋତୁ ଏମିତିରେ ବି ଭଲ ହଁ। ବର୍ଷା ଋତୁ ଭଲ ଲାଗେ କଣ ପାଇଁ କାହିଁକି ନା ପାଗ ବହୁତ ଥଣ୍ଡା ଥାଏ। ହଉ ଏମିତିରେ ଭଲ ବି ଲାଗେନି କାହିଁକି ନା। ଚାରିଆଡେ କାଦୁ ହୋଇଯାଇଥାଏ ଯିବା ମାନେ ରାସ୍ତାକୁ ଯିବା ପାଇଁ କିଛି ମକ ମାର୍କେଟ କୁ କିଛି ବି କାମକୁ ଯିବା ପାଇଁ ଅସୁବିଧା ହୋଇଥାଏ ଯୋଉଠାରେ କି ପାକା ରାସ୍ତା ନ ଥାଏ ପକା ରାସ୍ତା ମାଟି ରାସ୍ତା ସେମିତିରେ ବହୁତ ଅସୁବିଧା ହେଇଥାଏ। ଏମତି ଗାଡି ମଟର ଯାଇପାରେନି ସେମତି ରାସ୍ତାରେ।
ଆଚ୍ଛା।
ସେଥିଲାଗି ବହୁତ।
ଆଉ ବର୍ଷା ଦିନେ ଯୋଉ ଫସଲ ଗୁଡା ହୁଏ ସବୁ ପନିପରିବା ସବୁ ବହୁତ ସାରା ହେଇଯାଏ।
ହଁ ବହୁତ ସାରା ହୋଇଯାଇଥାଏ ପୁଣି କିଛିଟା ଆ ଯୋଉ ବନ୍ୟା ବାତ୍ୟରେ ନଷ୍ଟ ବି ହୋଇଯାଇଥାଏ।
ଆଚ୍ଛା। କିଛି ନଷ୍ଟ ବି ହେଇଯାଇଥାଏ ଯେହେତୁ ଅତ୍ୟଧିକ ବର୍ଷା ଯେ ଯୋଉ ଟାଇ ମାନେ ଯୋଉ ସମୟ ର ହୁଏ। ସେ ସମୟରେ କିଛି ନଷ୍ଟ ହେଇଯାଇଥାଏ ଆଉ କିଛି ମାନେ ସମସ୍ତେ ଅ ବହୁତ ପ ବହୁତ ସାରା ପରିବା ଦେଖିକି ଖୁସି ମଧ୍ୟ ହେଇଥାଏ।
ଆଜ୍ଞା।
ହୁଁ ତମକୁ ବର୍ଷା ଦିନ ଟା କାହିଁକି ଭଲ ଲାଗେ।
ମତେ ବର୍ଷା ଋତୁ ଟା କାହିଁକି ଭଲ ଲାଗେ ମତେ ପାଣି ଟା ବି ଅଧିକ ଭଲ ଲାଗେ ବର୍ଷା ହେଲେ ଭଲ ଲାଗେ।
ବର୍ଷା ହେଲେ ହିଁ ଭଲ ଲାଗେ ଖା
ହଁ। ବର୍ଷା ହେଲେ କାହିଁକି ଭଲ ଲାଗେ? କାହିଁକି ନା ଗଛ ପତ୍ର ଯେମିତି ଆଜ୍ଞା।
କହିଲେ ବର୍ଷା ଦିନରେ କଣ ପର୍ବପର୍ବାଣୀ ସବୁ ପଡେ।
ବର୍ଷା ଋତୁରେ କଣ କଣ ପର୍ବପର୍ବାଣି ପଡେ।
ହଁ।
ହଁ ସେମିତି ପଡେ ଯେମିତି ରଥଯାତ୍ରା ପଡେ ଆମର ତାପରେ ଦୁର୍ଗା ଦୁକା ପୂଜା ପଡେ ନୂଆଖାଇ ପଡେ ଏମିତି ପୂଜା ପଡ଼େ।
ଆ ଦୁର୍ଗା ପୂଜା ତମ ଆଡେ କେମିତି ପାଳନ କରାଯାଏ।
ଦୁର୍ଗା ପୂଜା ମରେ ଘରେ ଯେମିତି ଠାକୁର ବାନ୍ଧିକି ପୂଜା କରାଏ ସେମିତି ପୂଜା କରାଏ ବହୁତ ବଡ ଆକାରରେ ପୂଜା ହୁଏ। ଆମେ ବି ବୁଲାବୁଲି କରିବାକୁ ଯାଉ ସନ୍ଧ୍ୟାରେ। ହଁ ବଡ ବଡ ଠାକୁର କରନ୍ତି।
ହଁ କେତେ ଦିନ ହୁଏ ଦୁର୍ଗା ପୂଜା ଟା।
ଦୁର୍ଗା ପୂଜାଟା ଆମର। ଯେମିତି ନବମୀ ଦଶମୀ।
ହୁଁ।
ଏମିତି ହୁଏ ହଁ ଦଶ ଦିନ ଦଶର।
ହୁଁ ହୁଁ। ଲାଷ୍ଟ ଦିନ ଯୋଉ, ରାବଣ ପୋଡି ହୁଏ। ସେଇଟା ହୁଏ।
ଆଜ୍ଞା, ହଁ ରାବଣ ପୋଡାରେ ଆମେ ଯାଉ।
ସେଇଟା ଦେଖିବା ପାଇଁ ଯାଅ।
ହଁ, ଆମ ପାଖରେ ଏଇଠି ଆମର ଦୁର୍ଗା ମନ୍ଦିର ବି ଅଛି, ତ ସେଠି ରାବଣ ପୋଡା ହୁଏ। ଭଲ ହୁଏ, ଯାଉ ଦେଖିବା ପାଇଁ।
ଆଉ, କେମିତି କଣ ହୁଏ? ମାନେ କଣ, ମାନେ ଛିଡା କରିଥିବେ ରାବଣଙ୍କୁ
ହଁ, ରାବଣଙ୍କୁ ଛିଡା କରିଥିବେ, ତାର ଯୋଉ ମୁଣ୍ଡ କରିଥିବେ। ଦଶଟା ମୁଣ୍ଡ କରିକି ହଁ, ଦଶଟା ମୁଣ୍ଡ କରିକି ସେଥିରେ ବାଣ ରଖି ବାଣ ପୁରେଇ ଦେଇଥାନ୍ତି। ତା'ପରେ ଯୋଉଁ ସବୁଆଡେ ତ ତୀର ମାରା ହୁଏ। ସେମିତି ଆମର ଲଗେଇ ଦିଅନ୍ତି, ବୋଧେ!
ହଁ, ନିହାଁ ନିଆଁ ଯୋଉ ତୀରରେ ନିଆଁ ଟା ଲଗେଇ କି ପ୍ରା ଛାଡ଼ି ଦିଅନ୍ତି। ସେ ଯାଇକି ଲାଗିଯାଏ ନି
କିନି ଫାଟେ ଚାରିଆଡୁ-ଉ। ଭଲ ଲାଗେଁ। ଭଲ ବି ଲାଗେ, ଡର ବି ଲାଗେ। କାଳେ ବାଣ ଫୁଟି ଆସି, ପୁଣି ପାଖରେ ପଡିଯିବ କି? ହଁ।
ଆଛା, ଆଉ ଏଥର ରଜ କେମିତି ପାଳନ କଲ?
ରଜ ପାଖରେ ଆମର ଦୂଳି ଖଞ୍ଚା ହେଇଥିଲା। ସେଇଠି ଯାଇକି, ଦୋଳି ଖେଳି ଆଉ ଏମତି ସାଙ୍ଗସାଥି ତ ବୁଲାବୁଲି କରି ପଳେଇ ଆସିଛି ଆଉ।
ମତେ ମ ତମ ଆଡେ ରଜ କେତେ ଦିନ ପାଳନ୍ତି, ପାଞ୍ଚ ଦିନ ନା ତିନି ଦିନ?
ନାଇଁ, ଆମର ଆଡେ ତିନି ଦିନ୍ ପାଳନ୍ତି।
ତିନି ଦିନ ପାଳନ୍ତି! ଫାଷ୍ଟ ରଜକୁ କଣ କୁହନ୍ତି?
ପହିଲି ରଜ।
ଆଉ, ସେକେଣ୍ଡ ରଜ!
କଣ ବସୁମତୀ ହଁ, ରଜ ସଂକ୍ରାନ୍ତି ତା ଲାଷ୍ଟରେ ଯଉ
ଭୂମି ଦହନ।
ହଁ।
ତା'ପରେ କରନ୍ତି, ବସୁମତୀ ସ୍ନାନ୍। ବସୁମତୀ ସ୍ନାନ୍ନ ଟା କରନ୍ତି ନା ଯୋଉ ହଁ ମାନେ-ଏ ଅଁ ଦୁଆର ମୁହଁ ଆଗରେ, ଯୋଉ ପିଢ଼ା ଥୋଇକି ହା ଗୋବରରେ ଲିପିକିରି, ଯୋଉ ଶିଳିପତା ଯୋଉଟା ଥୁଆ ହେଇଛି ନୁହେଁ ନା ସେଟା
ନାଇଁ, ଆମର ତ ସେମିତି ହୁଏନି।
ସେ ଆଉ କେମିତି କରନ୍ତି, ଯୋଉ ଲାଷ୍ଟ ଦିନ ଯୋଉଟା? ବସୁମତୀ ସ୍ନାନ ଯୋଉଟା, ଯୋଉ ଦିନ ସେଦିନ କଣ କେମିତି କରନ୍ତି?
ଆମ ଘରେ ସେମିତି ଆମର ଇଆଡେ, ରଜ ସେମିତି ପାଳନ କରନ୍ତି।
ଆଉ କେମିତି-ଇ ପାଳନ କରନ୍ତି?
ଆମ ବାସ୍ ଯେମିତି, ଧୂଳି ଖଞ୍ଚ ଗଲା। ଗଲୁ ବୁଲାବୁଲି କଲୁ, ଝୁଲଲୁ। ସେମ୍ ତି କିଛି ଫଙ୍କସନ୍ କରିଥିବେ। ଦେଖା, ଦେଖିଲୁ ପଳେଇ ଆସିଲୁ। ସେମିତି ତି ଯୋଉଁ ଘରେ ସେମିତି କିଛି, ଫର୍ ହଁ ହୁଁ ସେମିତି, ଏମିତି ପିଠାଗା ହେଲା। ହଁ, ହଁ।
ଓହୋ! ଏମିତି ତାହେଲେ କରନ୍ତି। କିନ୍ତୁ ଏଗୁଡା ରିଚୁଆଲ୍ସ ବି ମାନେ କରି ଏଇ ଏଇ ଜିନିଷ ଗୁଡା ବି ସବୁ କରନ୍ତି। ରୀତିନୀତି ଗୁଡା ବି କରନ୍ତି। ହୁଁ, ହୁଁ, ଯାହାର ମାନେ କୁଆଡେ ଯାହା ବି ଅଛି, ସେମିତି ପାଳୁଛନ୍ତି ଆଉ।
ହୁଁ।
ଫାଷ୍ଟ ରହିଯାଉଛି, ଆମର ସଜବାଜ ନୁହେଁ କି? ଫାଷ୍ଟ ସଜବାଜ ତା'ପରେ ପହିଲି ରଜ ତା'ପରେ ଆମର ରହିଲା ରଜ ସଂକ୍ରାନ୍ତି। ତା'ପରେ ଭୂମିଦହନ, ତା'ପରେ ବସୁମତୀ ଆନ୍ ସେଇଟା କୁ ଲାଷ୍ଟ ନାଇଁ। ଆଉ ଏ ଡ୍ରେସ୍ କେତେବେଳ କରିଥିଲ
ନାଇଁ ଗୋଟାଏ ଡ୍ରେସ ଆଣିଥିଲି ଫାଷ୍ଟ ଦିନ ପିନ୍ଧିଥିଲି ଆଉ ସେମିତି ବୁଲାବୁଲି କରିବାକୁ ଯାଇନି
ଆଚ୍ଛା ଆଉ କୁଆଡେ ତିନି ଦିନ ରଜ ର କୁଆଡେ ଯାଇନା ବୁଲା ବୁଲି କରିବା ପାଇଁ
ନାଇଁ ସେଇ ଫାଷ୍ଟ ଦିନ ହିଁ ଯାଇଥିଲି ଆଉ ଯାଇନାହିଁ
ହଁ ଦୋଳି କୋଉଠି ଲଗାହେଇଛି ଗାଁରେ ଲଗେଇଛନ୍ତି ନା ଘରେ ଲଗେଇଛ
ନାଇଁ ଘରେ ନୁହେଁ ଗାଁ ରେ
ଗାଁ ରେ ଲଗେଇଛିବ ମାନେ ସଜା ସଜି ତ କରିଥିବ ତାକୁ
ହଁ ସଜା ସଜି ଯୋଉ ବାଁସରେ କରିଥିଲେ କିନ୍ତୁ ଫୁଲ ଫୁଲ ପତ୍ର ଫତ୍ର ଦେଇ ସଜାସଜି ଭଲ କରିଥିଲେ
ଓହୋ ବାଉଁଶ ଦୋଳି କରିଥିଲେ ନୁହେଁ କି ଯୋଉ ପଟା ମଝିରେ ଦେଇକି ଦି ସାଇଡ ରେ ବାଉଁଶ ଦିଅ
ହୁଁ
ହଁ ହଁ ସେମିତି ହେଲେ ତାପରେ ସେକେଣ୍ଡ ନା ତମେ ଯୋଉ ମାନେ ଯୋଉ ପିଠା ହୁଏ ସବୁ ପୋଡ ପିଠା ଆ ଏଇ ଗୁଡା ସବୁ ହେଇଥିଲା ନା
ହୁଁ ବଡ ପିଠା ହେଇଥିଲା
ପୋଡ ପିଠା ହେଇଥିଲା ଆଉ ଗୋଟେ ସିଝା ପିଠା ବି ହୁଏ
ସିଝା ପିଠା ମାନେ ଯୋଉ ଧଳା ଟାଇପ ର
ହଁ ହଁ ଯେମିତି ପୋଡପିଠା ହୁଏ ମୋ ତାକୁ ପିସ୍ ପିସ୍ କରି କାଟନ୍ତି ସେମିତି ସିଝା ପିଠା ହ୍ୱାଇଟ୍ ତାକୁ ପିସ୍ ପିସ୍ କରି କାଟିବେ ତରକାରି ହେଇଥିବ ତରକାରି ତ ଜାଣି ଥିବ ଘୁଗୁନି ତରକାରି ଟା ହି ହୁଏ
ନାଇଁ ସେମିତି ମୁଁ ଖାଇନି
ସେମିତି ନା ମୁ ହେଇଥିଲା ନା ଘରେ
ନାଇଁ ହେଇ ନାଇଁ ଘର ପାଖରେ
ହେଇନି
ନାଇଁ
ହଁ ଖାଲି ପୋଡ ପିଠା ହିଁ ହେଇଥିଲା
ଆଉ ଖାଲି ପୋଡ ପିଠା ହେଇଥିଲା ଏମିତି ତରକାରୀ ତରକାରୀ ସବୁ ଜିନିଷ ବି ହୁଏ
ହୁଁ
ଆଉ ନନ୍ ଭେଜ ସରି ମାନେ ଆମିଷ ଖାଅ ନା ନିରାମିଷ
ମୁଁ ଦୁଇଟା ହି ଖାଏ କିନ୍ତୁ ମୋତେ ନିରାମିଷ ଟା ଭଲ ଲାଗେ ଆଇଁଷ ସେମିତି ଭଲ ଲାଗେନି ନିରାମିଷ ଅଧିକ ଟାଇମ୍ ଖାଇବାକୁ ଭଲ ଲାଗେ।
ନାଇଁ ସେଦିନ ବି ଗୋଟେ କୋଉ ନା ଗୋଟେ ବାର ପଡୁଥିଲା ନା। ତ ମୁଁ କହିଲି ଖାଇଥିବ କି ନାଇଁ
ନାଇଁ ନାଇଁ
ଯଆ ହୋଉ ଭଲ ଆମିଷ ବି ଖାଇବା ଏତେ ଆମିଷ ଟା ବି ନ ଖାଇବାଟା ହିଁ ଭଲ ମୁଁ ଆମିଷ ବୀ ଖାଏନୀ ଯେହେତୁ ଜଣଙ୍କୁ ଆମେ କଣ କରହୁ ନା ଗୋଟେ ଜଣ ଗୋଟେ ଜୀବନ ଗୋଟେ ଦେଖ ଗୋଟେ ସେ ଗୋଟେ ଯାହାବିହେଲେ ଛେଳି ହଉ କି ମାଛ ହଉ କିଏ ଆମର କୁକୁଡା ହଉ ତାର ତ ଜୀବନ ଅଛି ନା ନାଇ ଆମର ଯେମିତି ଜୀବନ ଅଛି ତାର ବି ଜୀବନ ଅଛି ସେତିକି ଆମେ ମଣିଷ ସବୁ ବୁଝିପାରୁଛୁ ଦେଖିପାରୁଛୁ ଜାଣିଚୁ ସେଏ ସୋ ଜାଣି ପାରୁନାହାନ୍ତି। ତାର ଜୀବନଟା ଅଛି ନା ନାାଇ କେମିତି ତାଙ୍କର ଗୋଟେ ଜୀବନ ହଁ ଗୋଟେ ହତ୍ୟା କରିକି ତା ଆମ ପାଟି ସ୍ୱେଦ୍ୟ କରିବା ଠିକ ସେଦିପାଇ ମା ମୁ ଖାଇନି ଟୋଟାଲ ମାନେ ନିରାମିଷ ମାନେ ହୁଁ
ସେମିତି ଠିକ ହେଲେ ସମସ୍ତ ଘରେ ସେମିତି ତ ମାନନ୍ତିନି ନା।
ନାଇଁ ନାଇଁ ସମସ୍ତଙ୍କର ମାନେ ସମସ୍ତଙ୍କର ଚିନ୍ତାଧାରା ଟା ସମାନ କି ଯାହା ଯାହା ମନ ଯାହାକୁ ଯେମିତି ତା ଠାକୁର ସେମିତି ଯାହାକୁ ଭଲ ଲାଗିଲା ସେ ଖାଇ ଯାହାକୁ ନ ଭଲ ଲାଗିଲା ଆମେ ସେଟା ଜବରଦସ୍ତି ତ କରିବାନି ଯିଏ ଦେଖ ତମକୁ ଭଲ ଲାଗିଲା ୁ ତମେ ଖାଇବ ଠିକ୍ ଅଛି ଆଉ ଯାହା ଭଲ ଲାଗୁଛି ଯାହାର ଯାହାର ଆମର ଏଇ ଗୋଟେ ଫେବରେଟ ଖାଦ୍ୟ ନାହିଁ ତାଙ୍କର ଯେମତି ପ୍ରିୟ ଖାଦ୍ୟ ସେଇଟାଁ ହେଇଥିବ
ହୁଁ ସେମାନଙ୍କୁ କହିଲେ କଣ ବୁଝିବେ ଖାଇବା ଜିନିଷ ହି ଖାଉଛୁ ହୁଁ ଠିକ ଅଛି ଯଉମାନେ ବୁଝିବେନି ସେମାନଙ୍କୁ ବୁଝେଇବା ଲାଭ କଣ
ଆମେ କାହାକୁ ଅଟକେଇବାନି ଯାହାର ଇଚ୍ଛା ହଉଛି ସେ ଖାଇପାରିବ। ଯଦି ସେ ଜଣେ ନ ଖାଉଛି ଇଚ୍ଛା କରୁନି ଖାଇବାକୁ ତାକୁ କହିବାଟା ଠିକ ଯେ ଜାଣିବାକୁ ଚାହୁଁଛି ତାକୁ କହିବୁ ଯିଏ ନ ଜାଣିବାକୁ ଚାହୁଁ ତାକୁ ଦରକାର ନାହିଁ ତାର ଇଚ୍ଛା ହଉଛି ସେ ଖାଉ ତାକୁ ଏ ଯେବେ ବୁଦ୍ଧି ଆସିବୁ ସେ ତାର ଛାଡିବ ତା ଆମେ ଆମର ପ୍ରତେକଲା ଯଦି ସେ ଖାଉଛି ମନା କରିବା କି କହିଦେବା ଶଇଲା ଯଦି ନ ମନା କଲେ ବି ଚୁପ୍ ରହିଯିବ କିଛି ଅସୁବିଧା ନାହିଁ ତାକୁ ଇଛା ହେଲା ସିଏ ତାର ଅସୁବିଧା ନା ଆଉ ତମ ଘର କୋଉଠି?